ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ କଣ ଖବର?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
ହ୍ୟାଲୋ।
ହ୍ୟାଲୋ।
ହଁ ମୋ କଥା ଶୁଭୁଛି।
ଭଏସ୍ ଆସୁନି।
ହଁ ଟିକେ କାନର ଦେଇକି ନର୍ମାଲ କଥା କଥା ହୁଅ ତମେ ଇଏ ଇ କରନ ମୁଁ କହିଲି ତୁମେ ବ୍ଲୁଟୁଥ୍ ୟୁଜ୍ କରୁଛ କି? ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ମୁଁ କହିଲି ବ୍ଲୁଟୁଥ୍ ୟୁଜ୍ କରୁଛ କି ବ୍ଲୁଟୁଥ୍ ୟୁଜ୍ କରନି। ହ୍ୟାଲୋ। ମୁଁ କ ମୋ କଥା ଏବେ ଶୁଭିଲା।
ହଁ ହଁ ହଁ।
ହଁ କଣ ଖବର?
ସବୁ ଭଲ ତମର କେମତି ଚାଲିଛି?
ମୋର ସେମିତି ଚାଲିଛି ଦେଶ ଗଢ଼ି ଚାଲିଛି ସମୟ ବଢିଢ ଚାଲିଛି। । ଚାଲିଛି ଦାଢି ବଢି ଚାଲିଛି ଏମିତି ଆଉ। ।
ହୁଁ।
ଖରା ଦିନ ପାଇଁ କଣ କେମିତି ଚାଲିଥିଲା ତମ ଦିନ ଗଲା।
ତମ ଭଏସ ବହୁତ ସ୍ଲୋ ଆସୁଛି ମୋ ପାଖକୁ।
ମୁଁ କହିଲି ଟିକେ ଚେଷ୍ଟା କର ହେଇଯିବ।
ଓକେ।
ମୁ କହିଲି ତୁମ ଖରାଦିନ କଣ କେମିତି ଗଲା?
ଖରା ଦିନ ଏମିତି ଆଖୁପଣା ରସ ତାପରେ ଥ ଥଣ୍ଡା ଜିନଷ ଅଧିକ ୟୁଜ କରେ। ତାପରେ ବୁଲାବୁଲି କରିବାକୁ ମତେ ବିଲକୁଲ ଇଚ୍ଛା ହୁଏନି ତ ଏସି ରୁମ୍ ଭିତରେ ରୁହେ। ତମେ କଣ କର?
ମୁଁ କଣ କରେ ଏମିତି। ଏସି ରୁମେ ରହେ ଆଉ ଖରା ଦିନ ତ ଏପଟେ ଏତେ ଖରା ହୁଏ କି ବାହାରକୁ ବାହାରିବା ବି ଇଚ୍ଛା ବି ହୁଏନି କଳା ପଡ଼ିଯିବା। ତାପରେ ଖରାଦିନେ କିଛି ଏତିକି ଭଲ ଯେମିତି ମିଳେ ତରଭୁଜ ମିଳେ। ଆଉ ମାନେ ଫଳର ରାଜା ଆମ୍ବ। କେତେ ଆମ୍ବ ଖାଇଲେ ଏଥର ତମେ?
ଆ ଆମ୍ୱ ତ ଖାଇନି ବଟ୍ ଆମ୍ୱଜୁସ ।
ଆମ୍ବ ଖାଇନ।
ନା ଆମ୍ବ ଜୁସ କରି ପିଇଁଦିଏ।
ହଁ ହଁ ଆଉ ଖଜୁରୀ।
ଅ ସାବିତ୍ରୀ ମାସରେ ମିଳେ ନା।
ସେଇଟା ତ ଖରାଦିନେ ନା?
ହଁ ବହୁତ୍ କମ୍।
ଆଉ ତରଭୁଜ।
ହଁ ତରଭୁଜ ଖାଏ।
ହୁଁ ଆଉ ଗୋଟେ ଅଛି ଖରଭୁଜ ଜାଣିଚ, ତରଭୁଜର ସାନ ଭାଇ।
ହଁ ଖରଭୁଜ ବି ଜାଣିଚି ବହୁତ୍ ମିଠା ଥାଏ। ତ ମୁଁ ଟ୍ରାଏ କରିନି ଏପର୍ଯ୍ୟନ୍ତ।
ମୁଁ ବି କେବେ କରିନି ମୁଁ କାଲି ଏବେ ଦି ତିନି ଦିନି ତଳେ ଯାଇଥିଲି ମୋତେ ମ ମାନେ ବଜାରକୁ ସେଠି ଗୋଟେ ମିଳିଲା ଏଟା ଫୁଟି କାକୁଡ଼ିଟା। ମୁଁ ହେଟା ଭାବିଲି ଖରଭୁଜ ନା କଣ? ତାକୁ ଧରିକି ପଳିଆସିଲି ତା ପରେ ତାକୁ କାଟିଦେଲି ଦେଖିଲାବେଳୁ ଏଟା ଫୁଟି କାକୁଡ଼ି ମୁଁ କହିଲି ବେକାରିଆ ଟାକୁ ଆଣୁଥିଲି।
ଫୁଟି କାକୁଡି ମାନେ
ସେଟା ଗୋଟେ ଗୋଲ ଗୋଲ ହୁଏ। ଏଟା କଣ ମୁଁ ବି ଜାଣିନି ହେଟା କୁ କଣ କୁହନ୍ତି? ହ ତା ଭିତରେ କାକୁଡି ମଞ୍ଜି ହୁଏ। ମଞ୍ଜି ଟା କାକୁଡ଼ି ମଞ୍ଜି ଭଳିଆ ଆଉ ଟେଷ୍ଟବି ଟିକେ କାକୁଡି ଟାଇପ୍ ର ହାଲକା। ଥିଲା ମାନେ ଏତେ ଖାସ୍ ଲାଗୁନଥିଲା।
ତା ତାର କଲରଟା ସ୍କ୍ରିନ୍ ଏ ସ୍କ୍ରିନ୍ କଲର୍ କି?
ନାଇଁ ତା କଲରଟା ନର୍ମାଲି ଇଏ କଣ କେମିତି କଇବି? ହେଇ ଯୋଉଁ ଆମର ବୋଇତାଳୁ କଞ୍ଚା ବୋଇତାଳୁ ଯେମିତି ଆସେନି? ଧଳା ଧଳା ଟିକେ ସେଇଭଳିଆ ତା ଭିତରତା ଥିଲା।
ତାହାଲେ ଏଞ୍ଜୟ୍ କରୁଚ ଆଉ ତମେ ଆଉ
ନାଇଁ ଏଥର ବେଶୀ ଲିଚି ଖାଇପାଇଲିନି ଭାବିଲି ଏବେ ଯାଇଥିଲି ଲିଚି ଖାଇବା ପାଇଁ ଯେ ତ ବଜାରରେ ଦେଖିଲାବେଳୁ ଲିଚି ମିଳିଲାନି। ଥରେ ଖାଲି ଯୋଉ ଘରକୁ ଯାଇଥିଲି ସେତେବେଳେ ଲିଚି ଖାଇଥିଲି। ତମେ ଟ୍ରାଏ କରିଚ ଖାଇଚ?
ଲିଚି।
ହଁ।
ହଁ ମାନେ ଏବେ ତ ମୁଁ ଖାଇନି ବଟ୍ ଖାଇଚି ମୁଁ।
ଓହୋ। ଆଉ।
ଆଉ କଣ ଖବର ତମର କେମିତି ଚାଲଚି? ତମ ଅଫିସ୍ ଲାଇଫ୍ କେମିତି କଣ?
ହେ କଣ ସେମିତି ଜାଣିଚ ତ ମାନେ କର୍ମମୟ ଜୀବନ ମାନେ ଯେ ଯେତିକି ଭଲ ସେତିକି ଖରାପେ। ବହୁତୁ ପ୍ରେସର ରେ ରୁହେ। କାମ କରିବାକୁ ପଡ଼େ ଇଚ୍ଛା ଥାଉ କି ନଥାଉ ତମକୁ ଡ୍ୟୁଟି ଆସିବାକୁ ପଡ଼େ। ତା ପରେ ରାତି ଡ୍ୟୁଟି ଥିବ ତାପରେ ଦିନ ଡ୍ୟୁଟି କରିବା ପଡ଼ିବ। ତାପରେ ଟାଇମ୍ ର କିଛି ଠିକ୍ ନା ଥିବ। ଏଇଭଳିଆ ବାକି କିଛି ଭଲ କିଛି ଖରାପ ସବୁ ଜିନିଷ ରେ ଅଛି।
ହଁ ସେଇଟା ଭି ତ ହୁହେହି ଅଫିସ୍ ଲାଇଫ୍ ବହୁତ ମାନେ କଷ୍ଟକର ଥାଏ।
ନାଇଁ କଷ୍ଟକରେ ନଥାଏ, କିଛି ଜିନିଷ କଷ୍ଟ ଥାଏ କିଛି ଭଲ ଥାଏ - ସବୁ ମିସେଇକି ଆଉ ମାନେ କେବେ ଭଲ କେବେ ଖରା ମାନେ ଏଇ ଭଳିଆ ଆଉ।
ତମେ ତମ ସ୍କିିନର କେୟାର୍ ନଉଛନା ନାଇଁ?
ନାଇଁ ମୁଁ ମୋ ସ୍କିିନର କେୟାର୍ ନୋଉନି, ଭାବୁଚି ଏଥର ନେବି ବୋଲି ସ୍କିିଲ୍ ନି ଆଖି ମୋ ଚୁଟି ବି ବହୁତ୍ ଝଡୁଚି ତ ତାର ବି ଭାବୁଚି କେୟାର ନେବି ବୋଲି - ତାର ଯତ୍ନ ନେବି ଆଉ ଦେଖ ନେଉନି କିନ୍ତୁ ଏଥର ଭାବୁଚି ନେବି ବୋଲି। ତୁମେ?
ହଁ ମୁଁ ଏବେ ନବା ମାନେ ଆରମ୍ଭ କରି ସାରିଲିଣି ତ ଚାଲିଛି ସେମିତି - ତା ମାନେ ତମକୁ ଗୋଟେ ଆଡଭାଇସ୍ କରିପାରିବି ଯଦି ତମେ ମାନେ ଅଫିସ ଯବ୍ କରୁଛ ତ ସଖାଳୁ ଉଠିକି ଗୁଟ - ନାଇ ଗରମ ପାଣି ଆଇଦର୍ ଗରମ ପାଣି ନହେଲେ ନର୍ମାଲ ନର୍ମାଲ ପାଣିରେ ସବ୍ଜଏସିଡ ସେଇଟା ପିଇକି ଯାଇପାରିବ ତାକି ଦେହ ବି ଠିକ୍ ରହିବ - ବଡିିକୁ ହାଇଡ୍ରେଟ କରିବ ଯେତି ହାଇଡ୍ରେଟ୍ କରିବ ସେତେ ତମ ତମ ବଡି ଫିଟ୍ ରହିବ।
ହଁ ମୁଁ ସେଇଟା ଭାବୁଛି ଏଥର ଯୋଉ ଗୋଟେ ମିଳେ ନା ଗୋଟେ ଗଛର ବ କଳ କରିଦେଲେ ରେ ରସ ଗୋଟେ ଥାଏ ଗୋଣ୍ଡ ଖତିରା ଭଳି ଏଟାକୁ କୁହନ୍ତି - ତ ତାକୁ ଆଣିବି ପ୍ଲସ୍ ଚିଆ ସିଇଡ଼ି - ଆଉ ପମ୍ପକିନ୍ ଯୋଉ ଆମର କଣ ତରୁଭୁଜ ମାନେ ବୋଇତାଳୁ ମଞ୍ଜିକି ପାଣି ରାତିରେ ଓଦା ଭଜେଇକି ରଖିବି - ସକାଳୁ ଉଠିଲେ ତାକୁ ଖାଇବି ସେଇଟା ଭାବିଛି।
ହଁ ସେଇଟା ହଁ। ହଁ ସେଇଟା ବି ବହୁତ ଭଲ ଦେହ ପାଇଁ -
ହଁ ତୁମେ ବି ଟ୍ରାଏ କର ମାନେ ତୁମେ ବି ଚେଷ୍ଟା କର ସେଇ ତରଭୁଜ ଆମର ସେଇ ବୋଇତାଳୁ ମଞ୍ଜି
ଗୋଟେ ଗୋଣ୍ଡ ଖତିରା କୁହନ୍ତି ତାକୁ ଓଡିଆରେ କଣ କୁହନ୍ତି ମୁଁ ଠିକସେ ଜାଣିପାରୁନି - ତାକୁ ହିନ୍ଦୀରେ ଗୋଣ୍ଡ ଖତିରା କୁହନ୍ତି - ତ ସେଇଟା ଗୋଟେ କଣ ଗଛର ତମେ ଯେମିତି ସୁଜୁନା ଗଛରେ ଖଣ୍ଡିଆ ହେଇଗଲେ ଗୋଟେ ରସଗାରି ଶୁଖିଯାଏନି -
ହୁଁ ହୁଁ ହୁଁ -
ସେଇଭଳିଆ ସେଇ ଗଛ ଗୁଡ଼େ ସେଇ ରାଜସ୍ଥାନ ପଟେ କିଛି ଗଛ ଅଛି ସେଇ ଗଛର ଗୋ ମାନେ ଖଣ୍ଡିଆ ହେଲେ ସେଇଠୁ ସେଇ ରସଟା ବାହାରେ। ତାକୁ ସେମାନେ କଲେକ୍ଟ କ ମାନେ ସଂଗ୍ରହ କରିକି ତାକୁ ତାପରେ ସଫା ଧୋଇକି ପିୟୁରି କଲେ ମାନେ ଖା ଖାଇବା ଯୋଗେ ବନାନ୍ତି ଆଉ ତାକୁ ସେମାନେ ଭଲରେ ପ୍ୟାକେଟ୍ କରିକି ମାନେ ବଜାରରେ ବିକନ୍ତି। ତ ସେଇଟା ଆପଣ ଆଣିକି କରିପାରିବେ ତ ଦେହ ପାଇଁ ବହୁତ ଭଲ ବୋଲି ଶୁଣିଛି।
ହଁ ମୁଁ ଜାଣିଛି ମୁଁ ବି ଟ୍ରାଏ କରିଛି ବନ୍ଦ୍ ବନ୍ଦତିର ହଁ ପେଟ ଥଣ୍ଡା କରିବା ପାଇଁ।
ହଁ ପେଟ ଥଣ୍ଡା ରହିବ, ଦେହ ସୁସ୍ଥ ରହିବ -
ହୁଁ ଏଇଆ ଆଉ।
ତୁମ ମାନେ ଘର ପାଖପାଖି କିଛି ଭଲ ଜାଗା କହିଲ ଯେମିତି ଅଛି ଆମ ଲିଙ୍ଗରାଜ ମନ୍ଦିର, ଲିଙ୍ଗରାଜ ମନ୍ଦିର କେବେ ଯାଇଛ?
ହଁ ଯାଇଛି ମୁଁ।
କେତେ ଥର ଯାଇଛ? ହାଲୋ।
ହାଲୋ।
ମୁଁ କହିଲି କେତେ ଥର ଯାଇଛ, ଶେଷ ଥର ପାଇଁ କେବେ ଯାଇଥିଲ?
ଦି ତିନିଥର ଯାଇଛି ତାଠୁ ଅଧିକ ବି ଯାଇଛି। ପିଲାବେଳେ ଯାଇଛି ଏବେ ଯାଇନି।
ସେଇଠି ଗୋଟେ କୁହନ୍ତି ସତ କି ମିଛ ମୁଁ ଜାଣିନି ସେ ଯୋଉ ଆମ ଯୋଉ ମହାଦେବଙ୍କର ଯୋଉ ଲିଙ୍ଗ ବାହାରିଛି ସେ ଲିଙ୍ଗଟା କାଳେ କୁହନ୍ତି କି ଉପରୁ ଯେତିକି ଦେଖାହଉଛି ତାର ମାନେ ବହୁତ ମାଟି ତଳେ ଭିତରେ ଅ ଛି ସେଟା ସତ କି?
ହଁ କୁହନ୍ତି ତ ମେ ବି ହେଇପାରେ ସେଡା ସତ।
ହୁଁ ହୁଁ ମୁଁ ଥରେ ଯାଇଥିଲି ଆଉ ବାକ ବହୁତ ଭଲ ଲାଗିଲା। ସେଇ ଜାଗା ପରିବେଶ ସେଇଟା ମୁଁ ସନ୍ଧ୍ୟା ସମୟରେ ଯାଇଥିଲି। ଉଁ ବହୁତ ଉତ୍ତମ ଗୁଣମାନର ପରିବେଶ ସହିତ ତାଙ୍କର ଜଳବାୟୁ ବହୁତ ଭଲ ଲାଗେ।
ଏବେ ବହୁତ ଚେଞ୍ଜ ହେଇଗଲାଣି ମାନେ ଲିଙ୍ଗରାଜ ମନ୍ଦିର ବହୁତ ଚେଞ୍ଜ ହେଇଗଲାଣି। ଏବେ ଯଦି ଯିବ ବହୁତ ଭଲ ଲାଗିବ ତମକୁ।
ହଁ ଦେ ଭାବୁଛି ଗୋଟେ ଦିନ କେବେ ଯିବି ଲିଙ୍ଗରାଜ ମନ୍ଦିର ବୁଲିକି ଆସିବି ବୋଲି। ମୁଁ ଚିନ୍ତାଧାରା କରିଚି ଦେଖିବା ଭଗବାନଙ୍କର କେବେ କଣ ଆଶୀର୍ବାଦ ରହୁଚି।
ସେୟା ତ ଭଗବାନଙ୍କ ଆଶୀର୍ବାଦରେ ହିଁ ତାଙ୍କୁ ଦେଖା ମିଳେ ନହେଲେ ମିଳେନି। ଯେମତି କି ଆମର ପୁରୀ ଜଗନ୍ନାଥ ମ ଡୋରି ଯେତେପର୍ଯନ୍ତ ଲାଗି ବନି ସେଥି ପଯ୍ୟନ୍ତ ମିଳିବନି କେବେ।
ହଁ ସବୁ କୁହନ୍ତି ନା କି ଜଗାର ଡୋରି ଲାଗିଲେ ହିଁ ଆପଣ ଯାଇପାରିବେ ଯଦି ଆପଣ ଯେତେ ବି ଚେଷ୍ଟା କରନ୍ତୁ ଆପଣ ଯାଇପାରିବେନି ଯେ ପନ୍ତ ସେ ଜଗା ତା ନିଜକୁ ଡାକିନି ସେଠି।
ହଁ ମୁଁ ବି ଫିଲ୍ କରିଚି ସେଇ ଜିନିଷ ଟା। ଅ ଯେତେପର୍ଜନ୍ତ୍ ସେ ଡାକି ନାହାନ୍ତି ସେତେପର୍ଯନ୍ତ କିଏ ବି ଯାଇ ପାରିିବନି।
ହଁ ହଉ। ମୁଁ ଏତିକି କହିକି ରଖୁଛି। ଆପଣଙ୍କ ସହିତ କଥା ହେଇକି ବହୁତ୍ ଭଲ ଲାଗିଲା।
ସେମ ହିଅର୍ ମତେବି ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ଦେହରଖି ଚୁପିସ୍ ସମସ୍ତଙ୍କର ମାନେ ଯ ଯତ୍ନ ନେଇକି ଭଲରେ ରହିବେ ରଖୁଚି।
ହଉ ଠିକ୍ ଅଛି ଜୟ ଜଗନ୍ନାଥ।